ନମସ୍କାର
ଆ ହଁ କଣ କରୁଛ?
ନା ମୁଁ ଏଇ ବ ବସିଛି ଆପଣଙ୍କ ଭୟ ପୁରା ସ୍ଲୋ ଶୁଭୁଛି
ଅଙ୍କ
ବସିଛି, ତମେ---? କଣ କରୁଛ---?
ମୁଁ ଠିକି ଶୋଇଥିଲି ଉଠିକି ଏବେ ବସିଥିଲି ପକ୍ଷି
ଓହୋ ମୁଁ ବି ଶୋଇଥିଲି ଉ ଉଠିକି ବସିଛି ଛାତ ଉପରେ ଟିକେ ପବନ ଦଉଛି ତ
ଓ ହୋ, କଣ ଖାଇଥିଲ?
ମୁଁ ଖାଇଥିଲି ଭାତ ହୁଁ ଆଉଉ ଡାଲମା ଆଉ ଭଜା କଦଳୀ ଆଳୁ ଭଜା ଖଟା ଆଉ ସାଲାଡ ଆଜି ସୋମବାର ତ ଆମର ବିନା ପିଆଜ ରସୁଣ
ଏ ବଢିଆ ତ ଆଉ
ତମେ କଣ ଖାଇଛ?
ମୁଁ ଖାଇଥିଲି ଭାତ ଡାଲି କୋବି ଆଳୁ ତରକାରୀ ଆଉ ଜହ୍ନି ଭଜା ଶାଗ ଭଜା
ଓହ ତମର ପିଆଜ ରଶୁଣ ବିନା ପିଆଜ ରଶୁଣ
ହଁ ବିନା ପିଆଜ ରସୁଣ ରେ ସ
ଓହୋ ତମ ଘରେ ବି ବୋଧେ ସମସ୍ତେ ସୋମବାର କରନ୍ତି ନାଇଁ?
ହୁଁ।
ହ ଆଉ କାଲି ତମର ବର୍ଷା ହେଇଛି ନା।
ପ୍ରବଳ ବର୍ଷା ଜାଣିଛ ମୁଁ ଯାଇଥିଲି ଆଉ ମୋ ଦିଦି ମାନଙ୍କର ସବୁ ଶାଢୀ ଆଣିବି ବୋଲି ଦିଦି ନିଆହବ ତାଙ୍କ ଘରକୁ ହଁ କର ପହଁଚିଲାବେଳେ ଆଠଟା ଆଉ ଲାଇନ କାଟି ଦେଇଥିଲା। ପୁରା ଲାଇନ ଆସିଲା ଯାଇକି ରାତି ଏଗାର କନା କନା ଯୋଉ ଗରମ ଶୋଇ ପୁଣି ଆଜି ବି ମୁଁା ଯାଇଥିଲି। ଆଉ ମୋ ଭାଉଜ ଟିକେ ପାର୍ଲର ଗଲେ ସେ ଆଉ ପୁଣି ମୁଁ ମୋ ଡ୍ରେସ ବି ଆଣିଲି ଆଜି।
କି ଡ୍ରେସ ଆଣିଲ?
ଗୋଟେ ଆଣିଲି ଆଉ ଗୋଟେ ଟପ୍ ଟେ ଆଣ ତମେ କେବେ ଆଣିବାକୁ ଯାଉଛ?
ମୁଁ ତ ଯାଏ ଯିବି ବୋଧେ ଏଇ ତିନି ଚାରି ଦିନ ଛାଡିକି ଯିବି ଆଉ ଦି ତିନି ଦିନ ଯାଉ
ଯାଅ ଜଲ୍ଦି ନେଇଆସିବ ନହଲେ ସବୁ ଡ୍ରେସ ବିକ୍ରି ହେଇଯାଇଥିବ ତମ ପାଇଁ ଆଉ ନଥିବ।
ହଁ ଯିବି ଆଉ ଦି ତିନି ଦିନ ଆଣିକି ଆଉ
ନହଲେ ଆଉ ତମେ ଖୋଜୁଥିବ ଭଲ ଡ୍ରେସ୍ ଆଜି ବି ମୁଁ ଗଲି ଯେ ମାନେ ଏତେ ସାରା ମାନେ ଇଏ ହେଇଗଲାଣି।
ଓହୋ ଭିଡ ପ୍ରବଳ ଏଇନା ମାର୍କେଟ ହଁ।
ଟିକେ ତମ ନେଟୱାର୍କ ପ୍ରୋବ୍ଲେମ ହଉଛି। ହ୍ୟାଲୋ ହଁ ଟିକେ ତମ ନେଟୱାର୍କ ପ୍ରୋବ୍ଲେମ ହଉଛି ଯେ ଭଏସ ଟା ପୁରା ଛାଡି ଛାଡିକି ଶୁଭୁଛି।
ଆଚ୍ଛା ଏମିତି ହଉଛି ଏବେ ହେଲା କ୍ଲିଅର?
ହଁ ହଁ ହଁ ହେଲା କୁହ।
ସେମିତି କଥା ଆଉ ତମେ ଯାଇ ନେଇ ଆସ ଜଲଦି।
ହଁ ମୁଁ ଯାଇକି ନେଇ ଆସିବି ଆମ ଏଇ ତ ପାଖରେ ମାର୍କେଟ ନା। ଆଉ ଯିବି ନେଇକି ଆସିବି ଆଉ କଣ ଆଣିବି କିଛି ଭାବ ବି ପାରୁନି।
କଣ ମୁ ଏମିତି ମୁଁ ଯାଇକି ଦୋକାନରେ ଦେଖ ଦେଖିଲା ବେଳକୁ ଯେମିତି ଲାଗୁଛି ହଁ ସବୁ ଡ୍ରେସ ତ ମୁଁ ପିନ୍ଧି ସାରିଲିିନି କୋଉଟା ନେବି ଆଉ?
ହଁ ନୂଆ ତ ଏବେ କିଛି ବାହାରିନି ଆଉ କଣ କରିବା।
ହୁଁ।
ତମେ ଦୋଳି ଖେଳ ନା?
ହଁ।
ଓ କି କି ଦୋଳି ସବୁ ଖେଳ?
ଏଇ ଯୋଉ ଆମ ଗାଁରେ ଗୋଟେ ପ ଟା ଦୋଳି ଲାଗେ ସେଠି ଖେଳେ ଆଉ ଯିଏ ଛୋଟ ଛୁଆ ସବୁ ଦୋଳି ବାନ୍ଧିଥିବେ ପୁଣି ତା ସହ ଖେଳେ। ଆଉ ଗାଁ ରେ ଭୋଜି ବା ଲାଗେ ମୁଁ ଖେଳେ ସେଠୀ ଆଉ
ହ ନାଇଁ ଆମର ବି ଦୋଳି ଲାଗିଛି ମୁଁ ତ କିନ୍ତୁ ଦୋଳିରେ ବସ ମୁଣ୍ଡ ବୁଲାଏ ମାନେ ବେଳେ ବେଳେ ଖେଳଦେବି ବେଳେ ବେଳେ ମୁଣ୍ଡ ବୁଲେଇବ।
ଏମିତିରେ
ଆଛା ଦେଖି କି ଖେଳିବୁ ମାନେ ଦେଖିକି ଧିରେ ଧିରେ
ହଁ ତମ ଭଏସ ଟା ପୁଣି ଏବେ ଟିକେ ମାନେ ଛାଡି ଛାଡିକି ଶୁଭୁଛି ଗୋଟେ ପୁରା ଝଞଝଣା ଆବାଜ ହେଲା।
ଓହୋ ଆରେ ଏଇ ଯୋଉ ବର୍ଷା ହୁଏ ନା ସେଥିପାଇଁ ସମସ୍ତଙ୍କର ଟିକେ ପ୍ରୋବ୍ଲେମ୍ ହେଇଯାଉଛି।
ଓ ହୋ। ଆଉ ଆପଣ କଣ ସବୁ ସକାଳୁ କରିଛନ୍ତି ଏପର୍ଯ୍ୟନ୍ତ?
କ କାଲି ଉଠିକି ଯାଇଥିଲି। ବସ୍ କରିକି ଗାଧୁଆ ପାଧୁଆ ମାନେ କରିନଥିଲି ପଳେଇଲି ଜଲଦି ମାର୍କେଟ କିଣାକିଣି କରିବା ପାଇଁ। କିଣା କରିକି ଖାଇକି ଆସିଲି। ଲାଡୁକୁଦଲା ଗାଧେଇନଥିଲେ ଗାଧେଇକି ଖାଇଲି ତା ମ ନିଦ ଜୋ ତା ସ କରିଥିଲି। ଚାଲ
ହୁଁ ସମାନ। ଏଇଠୁ ତମ ଘର ଠାରୁ କେତେ ବାଟ?
ଏଇ ପାଞ୍ଚ କିଲୋମିଟର ହବ।
ପାଞ୍ଚ କିଲୋମିଟର? ଏତେ ବାଟ।
ହୁଁ।
ଆମର ବୋଧେ ଶହେ ମିଟର କି ପଚାଶ ମିଟର।
ହଁ ତମ ପାଖରେ ଆମ ଆ କଣ କ ସେ ସେଇ ଯେତେବେଳେ କାମ କାମ ଥିବ ସେତେବେଳେ ଯିବି ଆଉ କଣ କରିବୁ? ସବୁବେଳେ ଥୋଡି ନା ଯାଇହବ?
ହଁ ଆଉ ତ ନାନୀଙ୍କ ଘର ସବୁ ଆଜି କଣ କଣ ଦେଲ?
ଦେଇନୁ ଯିବ ଗୋଟେ ନାନୀ ଘକୁ ଯିବି ବାର ତାରିଖରେ ଆଉ ଗୋଟେ ନାନୀ ଘଳକୁ ଯିବି ତେର ତାରିଖରେ। ସେମାନଙ୍କୁ କହିଲ ଆମେ ଜଲଦିକ ଦେଇଦବୁ କହିବ ନା ଆମେ ରଜରେ ଆରମ୍ଭିବୁ। ଥାଉ ଆମ ରଜ ପୂର୍ବ ଦିନ ଆଣିକି ଦବ।
ଆଉ ତମ ରଜରେ ସବୁ କଣ କଣ ଦବ ବୋଲି ପ୍ଲାନିଂ କରିଚ?
ଯାହା ଯାଏ ଆମର ଭାର ଯେମିତି ଆମ୍ବ ଆଉ ଫଳ ଫଳ ଯେତିକି ତ ନଡିଆ ପଡିଆ ପଣସ ଆଉ ମିଠା ଯିବ ଭାର।
କଦଳୀ ଫଦଳୀ।
ହଁ ଅଧିକା ବାହାରି ଯିବ ନା ନୂଆ ହେଇଛି ମ୍ୟାରେଜ ଏବେ। ଏ ଦି ଦିଙ୍କର ୱାନଇୟର ହେଇଗଲାଣି? ଆଉ ଗୋଟେ ଦିଦିଙ୍କର ଗୋଟେ ବର୍ଷ। ସେ ବହିଟା ଫାଷ୍ଟ ବର୍ଷ ଆଉ ତାଙ୍କୁ ପୁଣି ଦିଆ ହବ।
ହଁ ଏସବୁ ସବୁ ଯୋଉ ଗାଡି ଗୁଡା ଚଲଉଛି କୁହନି କୁହନି ଯେତେ ଜୋରେ ଆବାଜ ହୁଉଛି କାନ ଫାନ କଣ ହେଇଯାଉଛି। ତମ ଘରେ ସନ୍ଧ୍ୟା ଦିଆ ହେଲାଣି?
ହଁ ଭାଉଜ ବନଉଛନ୍ତି ଦେବେ ଏବେ ଆଉ ସେଠି ଆମର ଯିନ୍ତି ସୋମବାର ନା ସୋମବାରଜିଠି ମେଳା ହବ। ଶିବ ମନ୍ଦିରରେ ଶିବ ମନ୍ଦିରରେଠ ଯୋଗାଟା ସବଠି ଖାଉ
ଓ ଆମ ସବ ସନ୍ଧ୍ୟା ଦେବେ ସେ ଘଣ୍ଟେ ବଜରେ ତମକୁ ଶୁଭ ହଉଛି ନା ଘଣ୍ଟି ବଜେଇଲେଣି ବୋଲି
ହଁ ଟିକେ ଶୁଭ ହଉଛି ଆଉ ସନ୍ଧ୍ୟା ବଟା ହବ ଆଉ।
ହଁ ସେଥିରେ ଆମେ କିଛି କରିପାରିବାନି
ହଁ ଠାକୁରଙ୍କ ଜିନିଷ ତ ଆଉ।
ହଁ ଆଉ ଏଇ ଗାଡି ଫାଡି ପୁରା ଯାଉଛି କୁହନି କୁହନି ଭଡ, ଭଡ, ଭଡ, ଭଡ
ହଉଛି ଏଇଥିରେ ଯୋଉ ଗରମ ହଉଛି ଆ ସେଥିରେ ଯୋଉ ସାଉଣ୍ଡ ହଉଛି ଚିଡା ଲାଗି ଯାଉଛି।
ହଁ ପରା।
ହଁ
ଏଇ ଗାଡି ଆସ ଯିବ ହର୍ଣ ମାରିବ ଏଇ ଆଉ ସବୁ ଆଉ
ବେଳେ ବେଳେ କୁଆଡେ ଯାଉଥିବ ଗରମ ହଉଥିବ ସେ ହର୍ଣ୍ଣ ମାରିଥିବ ତମେ ଚିଡା ଚିଡା ଲାଗିଛି ଆଉ ତା ଦିଟା ଯାଇ ଉଠିକି ବଜେଇ ଦିଅନ୍ତି କି?
ଭାଇ ହଁ ଏତେ ଜୋର ଆବାଜ କରେ କୁହନି କୁହନି ବେଶୀ ତ ଏଇ ଯୋଉ ବୁଲେଟ ରେ ଯୋଉ ଫଡ, ଫଡ, ଫଡ, ଫଡ ହୁଏନି ହଁ ପରା ଆମର ତ ଏଇଠି ପାଖରେ ମାର୍କେଟ ନା ଯେତେବେଳେ ଗାଡି ସବୁବେଳେ ଯିବା ଆସିବା ଆଉ ସବୁ ସବୁବେଳେ ସେ ବୁଲେଟ ଗୋଟେ ଗୋଟେ ନେଇକି ପଳାନ୍ତି ସିଏ ଯୋଉ ଆ ଆବାଜ କରେ କୁଅନା କୁଅନା
ଏମତି ଚାଲିଛି ସବୁ ଆଉ କଣ କରିବା?
ହ୍ୟାଲୋ।
ହୁଁ କୁହ।
ହ କହ
ଆଉ ସନ୍ଧ୍ୟାବେଳେ କୁଆଡେ ଯିବ ନା ଘରେ?
ନା କୁଆଡ଼େ ଯିବିନି। ଏଇ ଘରେ। ଏ ବସିଛୁ ଘରେ ଯାଆ ଆଉ। ଆଉ କୁଆଡେ ଯିବା ଯିବି ନାଇଁ। ସନ୍ଧ୍ୟାବେଳେ
ହଁ ଆମର ମାର୍କେଟ ପାଖରେ ଯାଇ ଟି ବରାବରି ଖାଇ ଦେଇ ଆସନ୍ତ।
ନା ଆମ ମାର୍କେଟ ପାଖରେ ଯେ ଆମେ ସବୁବେଳେ ମାର୍କେ ଟ, ଜଣ ପାଖରେ- ଥିଲେବେଳେ ଯାଏନା। ଆଉ ଦୂରରେ ଯାଉ।
ହୁଁ ।
ଆଜ୍ଞା। ଆଉ' ଆଜି କଣ, କରୁଛନ୍ତି ସବୁ?
ଏମିତି କଣ, ଏଇ ସବୁ ତ ଦିନ ଯାକ ଚାଲିଛି । କିଣା, କୁଣି ଏବେ ଚାଲିଛି। ଯେ ପର୍ଯ୍ୟନ୍ତ ଦିଦି ଦିଟା ଘରୁ, ନ ସରିଛି କିଣା, କିିଣି ଚାଲିଛି ତାଙ୍କର ପୁଣି ଏବେ, ପୁରା ପୁରୀ କରିକି ରଖିବାକୁ ପଡିବ। କଣ, ଦିଆ ହବ କଣ ନାହିଁ। ଏମିତି ସବୁ ଆଉ ।
ଓହୋ ଆଉ' କଣ ପ ଇଏ ଆଗକୁ-
ଭାବୁଛି ଏମିତି ସବୁ କରିବି । ଦେଖିବା ରେଜଲ୍ଟ ବାହାରୁ, ଦିଟା କଲେଜ ରୁ ମତେ କଲ ଆସିଥିଲା।ଡିସାଇଟ କରିପାରୁନି ଏବେ କଣ, କରିବି । ଆଛା
କଲେଜରୁ ଆସିଥିଲା ।
ଏଇ ଯୋଉ, ଆସିଥିଲା ଗ୍ଲୋବାଲ ଇନଫୋସିଟି ରୁ ଯୋଉ, ଆମର ଆଉ' ଗୋଟେ କଲେଜରୁ ବି ଆସିଥିଲା । ସେୁ ବିରିୟାନୀ ସେଠୁ ବି ଆସିଥିଲା ।ଦେଖିବା କୋଉଠି କରିବା। ସୁବିଧା ହବ କୋଉଠି? ଆଉ' ପଇସା ପତ୍ର କଥା ନା ।
ହଁ ପ୍ରାଇଭେଟରେ କରିବେ, ନା ଗଭର୍ଣମେଣ୍ଟ ରେ କରିବେ?
ଗାଁ କ ଆସୁ ଦରି ଗାଁ କ ଆସିଲା ତ ମେ କନି
ଏଇ ୱିକ ରେ, ବାହାରିବ ନା ଆମ ରେଜଲ୍ଟ?
ହୁଁ, କହୁଛନ୍ତି ତ ବାହାରୁ ଜଣାପଡିବ ।
ହଁ ଡିଷ୍ଟାନ୍ସରେ ନା ଏକାଥରେ, ନହେଲେ ରହିକି ପୁରା ପଢା, ପଢି ସବୁ ଭଲ ହୁଅନ୍ତା ।
ନା ଆଉ' ଏବେ ରେଗୁଲାର କରିବାର ଆଉ' ମାନେ ଇଏ ନାହିଁ ।ଯାହା ବି ହୁ, ମାନେ ଯାଇକି ଖାଲି ପରୀକ୍ଷା ଦବା। ହଁ,
ହଁ, ଆଉ ପ୍ରାଇଭେଟ ରେ ଡିଷ୍ଟାନ୍ସ । ଗଲେ କେତେ କଣ, ଲାଗିବ?
ହୁଁ, ଟି-ତଥାପି ତ ଦି ବର୍ଷ ହେଲା ବେଳକୁ, ଦି ଲକ୍ଷ ପରେ ଖର୍ଚ୍ଚ ହବ। ପ୍ରାଇଭେଟ ଯଦି ନ ରହିବା ତ।
ନଅ ରହିିଲେ ଦିଇ ଲକ୍ଷ ।
ହୁଁ, ରାଇ ପି, କୋର୍ସ ରହିଲେ ଅଧିକା ଖର୍ଚ୍ଚ ହବ। ଓଭିଓସିଲି, ତମର ଯୋଉ ହଷ୍ଟେଲରେ ରହିବ କି ମେସ ରହିବ ହଳଧିଆ ଖର୍ଚ୍ଚ ହବ ।
ଓହୋ, ରହିଲେ ବୋଧେ ସେଇ ପାଖାପାଖି ତିନି, ଚାରି ଲକ୍ଷରେ ବାଜିଯିବ ଆଉ ।
ହୁଁ
କିଏ ଅଧିକା ବାଜିବ ନାଇଁ?
ହଁ।
ଆଉ ଏଠି ଉଁ- ଉଁ- ବି ସି ଏ ରେ ଖର୍ଚ୍ଚ ରହିକି ପାଖାପାଖି ଲକ୍ଷେ ଦେଢ ଲକ୍ଷ ନା। ଆଉ ପୁଣି ଏମ ସି ଏ ରେ ବି ଖର୍ ଚ ସେଇଆ। ସେଟା ପୁଣି ଡିଷ୍ଟାନ୍ସ ରେ ରହିଲେ ଟିକେ କମ।କମ ମାନେ କଣ ଆସିକି ହେଲାଣି ଦି ବର୍ଷ ଦି ଲକ୍ଷ କମ କଣ?
ଆ
କେତେ ପଢା ପଢିରେ ପଇସା ଖର୍ଚ୍ଚ ହଉଚି।
ଖାଲି ଯାହା ପଢ଼ାପଢ଼ି ରେ ଖର୍ଚ୍ଚ ହଉଛି।
କୋଉଥିରେ ଚାକିରିୀ ପ୍ରାଇଭେଟ୍ ରେ ବି ତ ଇଏ ଆଉ ଗମେଣ୍ଟ ଛାଡ ଗମେଣ୍ଟ ରେ କେତେ ପିଲା ପ୍ରାଇଭେଟ୍ ରେ ତ ମିଳିବା ଆଜିକାଲି କଷ୍ଟ ହେଇଗଲାଣି ଗମେଣ୍ଟ ତ୍ ଛାଡ ଆଉ ପ୍ରାଇଭେଟ ରେ କି କଣ ଏଇ ଟେକ୍ନିକାଲ ଲାଇନରେ କି ବି ଚାକିରୀ ଅଛି।
ହୁଁ ଟେକ୍ନିକାଲ ଲାଇନ୍ ରେ ମିଳିବା ବି ବହୁତ କଷ୍ଟ ବି ହେଇଯାଉଛି। ଏଟା କୋଉଠି ଦେଖୁଛି ଚାକିରି ଯାହାବି ବାଲା ସମସ୍ତେ କାର ଯଦି ରେଫରେନ୍ସ ଅଛି ସିଏ ପଳଉଚି ଆଉ ଯାହାର ନାହିଁ ତ ସେ ବସଛି। ପିନ୍ଧା ସବୁ ଚାଲଚି ଆଉ କଣ କରିବ?
ହଁ ଏଇଆ ସବୁ ଚାଲିଚି ଆଉ କଣ କରିବା? ଭାରି କଷ୍ଟ ଏଇନା ଚାକିରି ଫାକିରି ପାଇଁ
କଷ୍ଟ।
ହଁ ଏତେ ପଢି ପଢି ଏତେ ପଇସା ଖର୍ଚ୍ଚ କରି କରି ଯଦି ଚାକିରି ଟେ ନ ମିଳିବ କଷ୍ଟ ଷ୍ଟ ଲାଗିିବନି ନା। ଘରେ ସମସ୍ତେ ଯାହା ବି ହେଲେ ମନ ଦୁଃଖ କରିବେ ନା ତାଙ୍କର ସିଏ ବି ପଇସା ଖର୍ଚ୍ଚ କରୁଛନ୍ତି ଆମ ଠାରୁ ଗୋଟେ କିଛି ଆଶା ରଖିକି ଚାକିରୀ ବାକିରୀ ନ କଲେ ତାଙ୍କ ମନ ଦୁଃଖ ହବନି।